ହାଲୋ। ହଁ ଏଠି ଏବେ ବ ସେ ଟଜ ଦେଖଥିଲ ଟିଭିରେ ଆ
ନଉଛୁ ମୁଁ ବସିଛି ଘରେ ଟିଭି ଲଗଉନଛୁ। ଛୁଆ ଲାଗି।
ଓ ପାଠ ପଢୁଥିବେ ବୋଧେ।
ହଁ ସେ ଛୁଆ ଲାଗି ଟିଭି ନ ଦେଖିଲେ ମୋବାଇଲ ରେ ସେ ନଥିଲା ବେଳେ ଯେତିକି ଟାଇମ ମୋବାଇଲରେ ଯାହା ଦେଖୁଛି ଯାହା କରୁଛି ସେ ଥିଲାବେଳେ ମୋବାଇଲ ସୁଇଚ ଅଫ୍ କରି ଥୋଇ ଦଉଛି।
ଭଲ।
କଣ ନିୁଜ ରେ ଏଇନା ଦଉଛି। ଶୁ
ଏଇ ନ୍ୟୁଜୁ ରୁ ଦଉଛି ଯୋଉ ବର୍ଷା ଏଇନା ଲେଖୁଛି ତିନି ଚାରି ଦିନ ଅଛି ସେ କାଲିଠୁ ତ ମାନେ ଲେଖିଲାଣି ଅଛି ବୋଲି ଯେ ହେବାର ନାହିଁ। ଟିକେ କାଲି ଦଦେହଟା ଟିକେ କାଁଳିଆ ପାଗ କରିଦେଲା ଆଜି ତ ଖରା
ହଁ ଆଡେ ସକାଳେ ଖରା ହେଇ ଥିଲା ଏବେ କାଳିଆ କରିଛି। କିନ୍ତୁ ବର୍ଷା ନାହିଁ।
ହଁ ପା ବର୍ଷା ହଉନି କେବଳ ଖାଲି ଗୁଳୁ ଗୁଳି ହଉଛି।
ହଁ।
ଆଉ ଦେହ ପା ଭଲ ଅଛି।
ମୋର ମାନେ ପ୍ରେଗନେଣ୍ଟ ଅଛି ଆଜି ସା ସତ ମାସ ହେଲାଣି ଆଉ ଭଲ କଣ ଏଇ ଟାଇମ ରେ ତ ଭଲ ନାହିଁ କିଛି ଆଉ।
ଓ ହଁ ଆ। ଗୁରୁ ଆପଣଙ୍କର କଣ ମାନେ ପୁଅ ଝିଅ
ଆଗରୁ ଝିଅ ଟେ ଛଅ ବର୍ଷ ସାଢେ ଛଅ ବର୍ଷ। ସଇଲାନି ତ
ସ୍କୁଲ ଯିବ ନଣି
ହଁ ୱାନ୍ କ୍ଲାସ ହେଲାଣି ତ
ଆଉ ଆପଣଙ୍କ ଆଡେ କଣ କେମିତି ଗଣେଶ ପୂଜା ପାଳନ କରାଯାଏ।
ଗଣେଶ ପୂଜା ଆମର ଏଠି ବହୁତ ବଢିଆ ହୁଏ। ମାନେ ଯେତିକି ଭାବିିନଥିବ ତାଠୁ ଅଧିକା ମାନେ ମୁଁ ଦେଖିଛି ଯେତିକି ଗଣେଶ ପୂଜା ସେଠି କିନ୍ତୁ ବହୁତ ବଢିଆ ହଉଛି ମାନେ ଏଠି ବଜାର ଉପରେ ଗାଁ ନୁହେଁ ବଜାର ଟା ଏଟା ସେ କରୁଛନ୍ତି ନା ସବୁ ଦୋକାନ ମାନଙ୍କରୁ ଚାନ୍ଦା ଆଦାୟ କରୁଛନ୍ତି। ହାଟ ବସୁଛି ପରିବା ହାଟ ଆଉ ଦୋକାନ ଯେତେକ ଦୋକାନ ପିଛା ହଜାରେ ହଜାର ଆଉ ହାଟରୁ ସବୁ ଶହେ ଶହେ ଏମିତି କରିକି ଆଦାୟ କରୁଛନ୍ତି। ଯେ ବହୁତ ପଇସା ହେଇଯାଉଛି ନା ଆଉ ପଇସା ଅଧିକ ଶା ହେଲାଠୁ ତ ବିଭିନ୍ନ ପ୍ରକାରର ବୁଦ୍ଧି ବାହାରୁଛି ମୁଣ୍ଡରୁ ମାନେ ଗଣେଶ ପୂଜା କରୁଛନ୍ତି ଯେତିକି ମୂର୍ତ୍ତି ବହୁତ ବଢିଆ ତିଆରି କରୁଛନ୍ତି ବହୁତ ବଡ ମୂର୍ତ୍ତି କରୁଛନ୍ତି। ତା ଦିହରୁ ଗୋଟେ ରଖୁଛନ୍ତି ଯେତେଟା ମୂର୍ତ୍ତି ହଉଛି ଯୋଉ ହଁ। ସବୁ ଲଡୁ କିଏ କେତେ ବଡ ଲଡୁ ବନେଇବ। ସତ ସତୁକା ଲଡୁ ମାନେ ମୋର ମାଟିର ନୁହେଁ ହ ତାପରେ ସେମିତି କଲା ପରେ ସେ ଯୋଉ ଯେତେଟା ଠାକୁର ହେଇଥିବେ ସବୁ କତିରେ ବଢିଆ ମାରୁଛନ୍ତି। କଣ କହିଲ ଗେଟ ଫେଟ ଲଗେଇକି ବଢିଆ ସଜଉଛନ୍ତି। ତାପରେ ରାସ୍ତାଙ୍କ ଲିଚୁ ସଜେଇ ଦଉଛନ୍ତି ଡିଜେ ପୁରା ନେଇ ଆସୁଛନ୍ତି ହେଭି ପୁରା। ରାସ୍ତରେ ଏତେ ଲିଚୁ ସଜୁଉ ଉପର ଦି ସାଇଟ ଆଉ ରାସ୍ତା ସାଇଡ ରେ ବ୍ଲିଚିଂ ପାଉଡର ହରିକା ପକେଇକି ରାସ୍ ତାକୁ ପୁରା ପରିଷ୍କାର କରିକି ରଖୁଛ ଯେତେ ଦିନ ପୁରା ପୂଜା ହବ ଡେଲି ସକାଳୁ ପଡିବ ବ୍ଲିଚିଂ ପାର
ହଁ ହଲ।
ତାପରେ ଭସାଣୀ ପୂଜା ଦିନ ତ ପୂଜା ହଉଛି ବଢିଆ ଭାଗରେ ହଉଛି ଆଉ ଏଠି ବ୍ରାହ୍ମଣ ବି ଟ କମ ମିଳନ୍ତି କଣ କହିଲ ବହୁତ ଜାଗାରେ ପୂଜା ହୁଏ ତ ଅ ଯୋଉ ବ୍ରାହ୍ମଣ ି ପୂଜା କଲା ବେଳକୁ ଜଣ ଜଣତି ହଉଛି ବହୁତ ଲେଟ ହେଇଥାଏ। ରାତି ରାତି ଦଶଟା ଏଗାରଟା ହେଇଯାଏ ପୁରା
ଏମିତି ହୁଏ ତାପରେ ପୂଜା ସରିଲା ପରେ ରଖନ୍ତି ମାନେ ଭଲ ବାର ପଡିଲେ ତ ପୁଣି ବ ାଣି କରିବେ ବିସର୍ଜନ କରିବେ ଠାକୁରଙ୍କୁ ଆଉ ଭଲ ବାର ନ ପହିଲା ପର୍ଯ୍ୟନ୍ତ ରଖିବେ ସେତିକି ଦିନ ମାଇକ ଖାଇକି ବଜେଇବେ ଭୋଜି ହବ ସବୁ ଦୈନିକ ରନ୍ଧା ହଉଥିବ ଅ ହଉ ଆମେ ବି ଯାଇକି ଖାଉ ଆମ ଘର ପାଖରେ ପୁରା ହୁଏ। ଆମେ ଖାଉ ଅଲଗା ଲୋକ ରାସ୍ତାରେ ବି ଯୋଉମାନୋନ ଯାଉଥିବ କି ନହେଲେ ସେ ଯୋଉ ଲୋକମାନେ ଚାନ୍ଦା ଦଉଛନ୍ତି ସେମାନେ ବି ଆସିକି ଖାଇବେ ଯେତେ ଦିନ ଠାକୁର ରହିବେ ସେତେ ଦିନ ପୁରା ଡେଲି ରୋଷେଇ ହବ। ତାପରେ ଏମିତି ସରାଇକି ପୁଣି ଭସାଣଣି ଦିନ ତ ସେଇଦିନ ବଢିଆ ପୁରା ଆଉ। ବର୍ଷାଣୀ ଦିନ ପୁରା କେତେ ପ୍ରକାରର ଆଣନ୍ତି ଇଏ ଯୋଉ ନାଚ କରିବା ପାଇଁ ଦଳ ଦଳ କରିକି ଆଣନ୍ତି ସବୁ ସମ୍ବଲପୁରୀର ଆସନ୍ତି ଯୋଉ ମାଦଳ ବାଜା ସିଂହ ବାଜା। ଆଉ ସମ୍ବଲପୁରରେ ଯୋଉ ଡ୍ୟାନ୍ସ କରୁନାହାନ୍ତି ଯୋଉ ଝିଅମାନେ
ହଁ।
ସେମାନଙ୍କୁ ବି ଆଣନ୍ତି ଆଉ ଘଣ୍ଟ ପାଟି କୀ ତନ ବାଲା ଆସନ୍ତି ଝିଅ ପିଲା କୀ ଆସୁଛନ୍ତି ପୁଣି ବୁଢା ବୁଢା ଲୋକ ସେ ଯୋଉ
ସେମିତି ବି ଆସୁଛନ୍ତି ଏମିତି କରିକି ବହୁତ ବଡ ଆକାରରେ ବିସର୍ଜନ କରନ୍ ଉ ମାନେ ସେଥିରେ ପୁଣି କାଳି ଠାକୁର ଏବେ ସହିଥିବେ ଶିବ ଠାକୁର ଏବେ ସହିଥିବେ ହଉଛି କେତେ ଭଲ ଭଲ ଜିନିଷ ଦେଖିବାକୁ ଏଠି ମିଳେ ପୁରା ଯାତ୍ରାଟା ବି ପଡେ ମିନା ବଜାର ପଡେ ଏଠି ଏମିତି କରନ୍ତି ଆଉ। ତମଆଡ଼େ କେମିତି କଣ କରନ୍ତି?
ହଁ ଆପଣ ଯେମିତି କହିଲେ ଆପଣଙ୍କ ଆଡେ ପୁରା ଧୁମଧାମରେ ପାଳନ ହୁଏ। ଆମ ଆଡେ ବି ସେମିତି ମାନେ ଧୁମଧାମରେ ପାଳନ ହୁଏ। ଏଠି ତ ମାନେ କଣ କହିଲେ ଆଜ୍ଞା ଲଡୁ ବି ଗୋଟେ ଥାଏ ଗଣେଶଙ୍କର ମାନେ ଯୋଉ ପୂଜା ସରି ସାରିଲା ପରେ ସେଟା ନିଲାମ ହବ। ମାନେ ଯ ଆଜ୍ଞା ନଡୁ ଟା ମାନେ କଣ କହିଲେ ଯୋଉ ଦଳଟା ମାନେ କେତେ ପନ୍ଦର କି ସତର ଦଳ କରୁଛନ୍ତି। ତ ଯୋଉ ଦଳ ଟା ମାନେ ଭଲ କରିଥିବ ଯୋଉ ଟିମ ଟା ତାଙ୍କୁ ସେଇ ଲଡୁ ଟା ମିଳିବ ମାନେ ସିଏ ପ୍ରଥମ ବିଜେତା ହେଲା ତା ତାପରେ ଦ୍ୱିତୀୟ ତୃତ୍ ତୀୟ ଏମତି ଆଉ ଆମର ଏଠି କଣ ହୁଏ ନା ଗଣେଶ ପୂଜା ପାଇଁ ଉଁ ମାନେ ଗଣେଶ ପୂଜା ଥିବ ମାସକ ଆଗରୁ ମାନେ ସବୁ ଲାଇଟ୍ ତୋରଣ ବନ୍ଧାଯାଏ ମାନେ ବଡ ବଡ ହୁଏ ତ ମାନେ ବାଉଁଶ ମରା ଯାଏ ଆ ମୁଁ ମୋ ବାଉଁଶ ମରା ଯିବ ବାଉଁଶ ମରା ସଇଲା ପରେ ସେଠୀ ସବୁ । ସୁତୁଲି ଫୁତୁଲି ବାନ୍ଧି ଦେଖିଥିବି କେମତି ଗେଟ୍ କରିଦେବେ ବାଉଁଶରେ ତାପରେ ସିନା କପଡ଼ା ବାନ୍ଧନ୍ତି। ଆଉ ଆମର ଏଠି ଗଣେଶ ପୂଜା ତାମାନେ କଣ କହିବ ମୂର୍ତ୍ତି ହବା ଆଗରୁ ଯୋଉ ମାଟି ପାଇଁ ମାଟି ପୂଜା ହୁଏ ତ ସେଇଟା ମାଟି ପୂଜା ଯାଇ କି ମାନେ ଯୋଉଠୁ ମାଟି ଆଣନ୍ତି ସେଠୁ ଆଗକୁ ପୂଜା କରିବେ। ଭୂମି ପୂଜା ତ ସେ ତାପରେ ମାଟି ତାଡି କି ଆଣନ୍ତି ଆଉ। ଖାଇସାରିଲା ପରେ କଣ ମାନେ ଆମର ଏଠି ଗଣେଶଙ୍କର ମାନେ ସବୁ ବଡ ବଡ ମୂର୍ତ୍ତି ତିଆରି ହୁଏ ଆଉ ମାସକ ଆଗରୁ ଯୋଉ ମୂର୍ତ୍ତି କାରିଗର ମାନେ ଆସିକି ରୁହନ୍ତି ନ୍ତି, ଯୋଉ ଦଳ ମାନେ ସେ ତାଙ୍କର ବ୍ୟବସ୍ ତା କରିକି ରଖନ୍ତି ଆଉ ତିଆରି ଦେଵୀ ମୂର୍ତ୍ତି ଆଉ ଆମର ହଉଛି ମାନେ ପୁରା ବଡ ହଉଛି ଯେତେବେଳେ ମୂର୍ତ୍ତି ତିଆରି ହଉଛି ମାନେ ଯାଣିଥିଵେ ଯେ କେତେ ବଡ ପେଣ୍ଡାଲ ବି ହଉଥିବ ପନ୍ଦର, ସତର ଦଳ କରୁଚନ୍ତି। ତାପରେ ଆମର ଆର ବର୍ଷ ଏଇଠି ହେଇଥିଲା ଅଯୋଧ୍ୟା ହେଇଥିଲା ମାନେ ଅଯୋଧ୍ୟ ର ତୋରଣ ହଁ ମାନେ କଲିକତା ରୁ ସେଟା ଆସୁଛନ୍ତି ଏଇ ସେଇ ଆପଣ ମୋବାଇଲ ରେ ବି ଦେ
ହଁ ମୁଁ ଦେଖିଛି ଜାଣିଲି ଜାଇଲିି ଜାଇନି ଦେଖିଛି।
ଆ ଯୋଉ ମାନେ କେତେ ଭିଡ ଯେ ଆପଣ ଜାଣିବେ ଯେ ମାନେ ସକାଳ ଟାଇମ ରେ ତ ଭିଡ ରହୁଛି କିନ୍ତୁ ସନ୍ଧ୍ୟାରେ ଯୋଉ ଲାଇଟ ର ଆକର୍ଷଣ କଣ ବେଶୀ ଆଲୋକ ଚାରିଆଡ ହବ ସେଇ ଯୋଉ ରଙ୍ଗ ଗ୍ରିନ ଲାଇଟ୍ ଆଉ ସବୁ ମାନେ ଦେଖିବା ପାଇଁ ଲୋକ ସନ୍ଧ୍ୟାରେ ବହୁତ ମାନେ କହିବାକୁ ଗଲେ ପିମ୍ପୁଡି ଗଳିବାକୁ ବି ଜାଗା ନ ନଥାଏ ଯୋଉ ସନ୍ଧ୍ୟା ବେଳେ, ଆଉ ସେଠି ଅଯୋଧ୍ୟା ମାନେ ଅଯୋଧ୍ୟା ଆକାର ଆକୃତିର କରିଥିଲେ ଏଇ ବର୍ଷ। ଏମାନେ ଗଲା ବର୍ଷ ଏଇ ଚଳିିତ ଗତ ବର୍ଷ କଣ କରିବେ ସେଟା ତ ଜଣା ପଡିବ ଆଗକୁ ଆଉ ସେଇ ଗଲା ବର୍ଷ ତ ସେଠି ବି ମାନେ ଚାଟଶାଳୀ ହେଇଥିଲା ଆଉ ତାପରେ ଆମର ହେଇଥିଲା ବଟ ଗଣେଶ। ଆଉ ଯେମିତି ଆସ୍କି ମାନେ ଯୋଉ ଦୁର୍ଘଟଣା ହଉଛି ମଦ ମଦ ପିକି ଗାଡି ଚଲାଉଛନ୍ତି ଲୋକ କେମିତି ମରିଯାଉଛନ୍ତି ସେଥିପାଇଁ ଗୋଟେ ସଚେତନ ବାର୍ତ୍ତା ମାନେ ମୋ ବହୁତ୍ ସୋଲୋରେ ମାନେ ମଣିଷ ତିଆରି କରିକି ମଦ ବୋତଲ ଏମିତି ସେ ଧରିଥିବେ ଆଉ ସେଟା ସବୁ ହେଇ ଥିଲା, ତାପରେ ଆମର ଗଣେଶଙ୍କର ଏଇଠି କଣ ହୁଏ ନା ଯେତେବେଳେ ସବୁ ମାନେ ମୂର୍ତ୍ତି ବଜାର ରୁ ଆଣନ୍ତି ପୂଜା ସରିଯାଏ ବଜାରରେ ରଖନ୍ତିପାଇ ପନ୍ଦର ସତର ଦିନ ତା ରାହାନ୍ତ ଆଉ ଗୋଟେ ଜାଗା ମାନେ ତାଙ୍କ କମିଟି ସବୁ କମିଟି। ଗୋଟେ ଜାଗାରେ ଟେଣ୍ଡ। ଫେଣ୍ଟ ମାରିଥିବେ ସେଇଠି ସବୁ ରୁହନ୍ତି। ନ୍ତି ସେଠି ରୁହନ୍ତି ତିନି ଦଳ ମାନେ ତିନି ଦଳ ହେଇକି ସବୁ ଥିବ ତାପରେ ହଉଛି ମୀନା ବଜାର ସେଠି ପଡିଥିବ। ଆଉ ସେଇଠିକି ସମସ୍ତେ ଯିବେ ଦେଖ। ଆଖି ଆଉ ସବୁ ମାନେ ସମ୍ପୂର୍ଣ୍ଣ ବିସର୍ଜନର ପୂର୍ବ ରାତି ସେଠି ଆଜ୍ଞା ଲଡୁ ନିଲାମ ହୁଏ ଆଉ କୋଉ ଦଳ ଯୋଉ। ଦଳ ବିଜେତା ହେଇଥିବ କିଏ ମାନେ ରଙ୍ଗୀନ ଆଲୁଅ ପାଇଁ କାହାର ଅଧିକ ତାଙ୍କୁ ଦିଆଯାଏ କିଏ ମାନେ ଭଲ ଟେଣ୍ଡ ଆଣିକି ମାରିଥିବ କାହାର ମୂର୍ତ୍ତି ଭଲ କାହାର। ସାଜସଜା ଭଲ ଆଉ କିଏ ମାନେ ପ୍ରଶ ପ୍ରସାଦ ଯୋଉ ମାନେ ମାଗଣାରେ ତ ପ୍ରସାଦ କଣ ପଇସା ନେବେ। କି ମାଗଣାରେ ଯୋଉମାନେ ବାଣ୍ଟ। ନ୍ତି କାହାର ପ୍ରସାଦ ଭଲ କି ସା ଶାନ୍ତି ଶୃଙ୍ଖଳା କୋଉ ମାନେ କମିଟି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିବେ ଯେମିତି ଆଉ ମାନେ ଝଗଡା ହେଇନଥିବ ସେଥିପାଇଁ ବି ଦିଆଯାଏ ମାନେ ସେଠି ସବୁ ଟ୍ରଫି ପ୍ରାଇଜ ସବୁ ଦିଆଯାଏ। ଆଉ ଆମର ତ ଗଣେଶ ପୂଜା ଏମତି। ଆଗୁରୁ ଜାଣିଥିବେ ଆମେ ଯେତେବେଳେ ସ୍କୁଲ ସମୟରେ ଥିଲେ କେମିତି ପତାକା ମାରିକି କରୁଥିଲେ। ମାନେ ସ୍କୁ ସ୍କୁଲୁ ଯେତେବେଳେ ସମୟ ଥିଲା ସେତେବେଳେ ଗୋଟେ ଆଉ ଗୋଟେ ଅଲଗା ଖୁସି କାରଣ ଦି ତିନି ଦିନ ପୂର୍ବରୁ ଗଣେଶ ପୂଜା ଖାଲି ଚାରିଟା ବେଳିଆ କଣ କରିବେ ନା ସିଏ ମିଟିଂ ବସେଇବେ। ଆଉ ପଇସା ନେବେ ଏମତି ତା ପୁ ଗଣେଶ ପୂଜାର ପୂର୍ବ ଦିନ ତ ମାନେ ସ୍କୁଲ ଘର ବାହାର ସବୁ ସଫା ହବ ପତକା ମରା ଯାଏ ଫୁଲ ସଜା ଯାଏ ଆଉ ଆପଣଙ୍କ ସ୍କୁଲ ସମୟରେ କେମିତି କଣ ହୁଏ।
ମୋର ସ୍କୁଲ ଟାଇମରେ ତ ମାନେ ସକାଳୁ ନା ଯୋଉ ଫାଷ୍ଟ ତ ସ୍କୁଲରେ ଆଗେ ଚାନ୍ଦା ଆଦାୟ କରିଦେବେ ଛୁଆଙ୍କଠୁ ସାର୍ ମାନେ କୁହନ୍ତିନି କି କହିବେ ହଉ। ସବୁ ପିଲା କ୍ଲାସ ସବୁ। ଶ୍ରେଣୀରେ ଅଲଗା ଅଲଗା କରିଥିବେ ଚାନ୍ଦା। ଛୋଟ ଛୁଆ ବଡ ଛୁଆ ଅଛନ୍ତି ନା। ସେମିତି କରିକି ଆଗେ ଚାନ୍ଦା ଟା ଆଦାୟ। କରା ହୁଏ ଚାନ୍ଦା ଆଦ ସରିଲା। ପରେ ପୂଜା ଦିନେ ଥିବ ହଁ ସ୍କୁଲ ଗୋଟ ଦୁଇଟା କ୍ଲାସ୍ କରିକିନାଁ ଆମର ଛୁ ଛୁଟି କରିଦିଅନ୍ତି ସ୍କୁଲ ସଜା ହବ ନା। ଧୁଆ ହବ। ଆଗରୁ ଘାସ ଫାସ ସଜା ହବ ଯୋଉ ଘାସ। ସଫା ହବ ଏମିତି କରିକି ନା ହଉଛି ସେଦିନ ଆମେ ବି ମୁଁ ବି ନିଜେ ରହେ ସେଥିରେ। ରଙ୍ଗୀନ କାଗଜ କାଟିବୁ ରଙ୍ଗୀନ କାଗଜରେ ଯୋଉ ମୟୂର ଯୋଉ ଚିକଚିକି କରୁଥିବା ଯୋଉ କାଗଜ ସେଥି ମୟୂର ହରିକା କରିବୁ ଉପରେ ଠାକୁର କୁରଙ୍କ ଉପରେ ଯୋଉ କାନ୍ଥରେ ଦବା ପାଇଁ ଆଉ କୋଣାର୍କ ଚକ୍ର କରୁ ଆଉ କାଗଜ କଟା ହୁଏ ପତକା ଯୋଉ ସ୍କୁଲ ଆଗରେ ଟାଙ୍ଗିବା ପାଇଁ ଆ ସ୍କୁଲ ଭିତରେ ଝାଲେରି ଦିଆ ହେବା ପାଇଁ ତା କୁ କଟା ଯାଏ ଆମେ ବି କାଟୁ ଏଥିରେ ଏମିତି କରିକି ସଜାସଜି କରିଦେଉ ଆଉ ସାର୍ ମାନେ ଭି କହିଥାନ୍ତି କି ହୋଉଛି ପୂଜା ବେଳେ ଆସିଲା ବେଳେ ଫୁଲ ଧରିକି ଆସିବ ସେଠୁ ଫୁଲ ଧରିକି ଯାଉ ତାପର ଦିନ ପୂଜା କଲା ବେଳକୁ ସକାଳୁ ଗାଧେଇ ପାଧେଇକି ମୁଣ୍ଡ ସଫା କରିଦେଇଥିବୁ ଆଉ ହ ଯିଏ ଯାହା ଯେମିତି ଭୋଗ ନବା କଥା ଭୋଗ ନେଇକି ଯାଉ। ତାପରେ
ଭୋଗ ନେଇକି ଯାଉ ତାପରେ ପୂଜା ହୁଏ ହେଟି ପୁଷ୍ପାଞ୍ଜଳି ଦେଲା ପରେ ଆସିକି ଘରେ ଖାଉ।
ହଁ ଆମର ବି ସେମିତି ହୁଏ ସ୍କୁଲ ପୂଜା ମାନେ ଆଗରୁ ଝାଲେରି ସଜା ହେଇଥିବ ଆଉ ଫୁଲ ଫଳ ସବୁ
ଆଣୁ ଆଉ ସବୁ ଭୋଗ ହେଲେ ନେଇକି ବାହାରେ ଛୁଆଙ୍କୁ ବାଣ୍ଟୁ। ଆଉ ତାପରେ ଆମ ସ୍କୁଲରେ କଣ ମାନେ ପ୍ରସାଦ ସେବନ ପାଇଁ ଆକୁୁଆ ଚାନ୍ଦା ନେଇଯାଇଥାନ୍ତି ଏମିତି ଭାତ ବେଲମା ଖଟା ହୁଏ। ତ ସେରା ବି ସେଠି ଆଉ ଭୋଗ ପୁଡିଆ କରିକି ଦିଆଯାଏ ଆଉ ହୋମ ହୁଏ ସେ ଠି ଆଉ ତାପରେ ଆମେ କଣ କରୁ ଘରକୁ ଆସିକି ଅଁ ପରଟା ହୋଉ ସିମେଇ ହୋଉ ଯାହା ଥିବ ସେରା ଖାଉ ଆଉ।
ହୋଉ ଆଉ ପରେ କେତେବେଳେ କଥା ହେବା ମୁଁ ଟିକେ ରଖୁଛି ରୋଷେଇ ବସେଇଛି। ଟେଲଣିି।
ହଁ ହଁ। କଣ ଆପଣ କାମ କରନ୍ତି?